ହ୍ୟାଲୋ।
ଅନୁ ଜୟ ଜଗନ୍ନାଥ।
ବନ୍ଧୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
କ କରୁଥିଲେ?
ବନ୍ଧୁ ଏବେ ବସିଥିଲି ଆଉ ଆପଣ କ କରୁଛନ୍ତି?
ଇଏ ବସିଥିଲୁ ଆପଣ ମାନେ ଆଡେ ବର୍ଷା ହଉଛି ନା ହଉନି?
ଆମ ଆଡ଼େ ବର୍ଷାର ପ୍ରଭାବ ଚାରିଟା ବେଳୁ ଚାଲୁଅଛି। ଏପର୍ଯ୍ୟନ୍ତ ମଧ୍ୟ ବନ୍ଦ ହୋଇନି।
ଆଜ୍ଞା ଆଉ ଆପଣ ଯୋଉ କାମରେ ଥିଲେ ଅଛନ୍ତି ନା ଛାଡି ଦେଇଛନ୍ତି?
ମୁଁ କାମରେ ମୋର କାଲି ଚାକିରି ପଳେଇଲା।
ଆଜ୍ଞା ଏବେ ଘରେ ଅଛନ୍ତି।
ଏବେ ମୁଁ ଘରେ ଅଛି।
ଆଉ ଖାଇଥିଲେ କ?
ଖାଇଥିଲି ପଖାଳ ମାଛ ଭଜା ରସୁଣ ଦଳିଦେଇଥିଲି ଆଉ।
ଆଜି ଅପା ଦେଶୀ ଖାଦ୍ୟ ଆପଣ ଖାଇଛନ୍ତି ନଈ ମାଛ ନା
ମୁଁ ଦିସ୍
ନଈ ମାଛ ମୁଁ ଦେଶୀ ଖାଇବାକୁ ଭଲ ପାଏ କାରଣ ଆମ ଗାଁ ଯିଏ ଅଛି ନା ଧୁରନ୍ଧର ତାଙ୍କ ପୁତ୍ର ସେ ମାଛ ଧରନ୍ତି।
ଆଜ୍ଞା ଘର ଜିନିଷ ଖାଇବେ ଭଲ ବାହାର ଜିନିଷ ଫାଷ୍ଟ ଫୁଡ୍ ଫାଷ୍ଟ ଫୁଡ୍ ଜିନିଷ ଖାଇବେନି ଦେହ ଖରାପ ହଉଛି।
ଆଜ୍ଞା ଫାଷ୍ଟଫୁଡ଼୍ ଟା ବହୁତ କ୍ଷତି ବା ଦେହ ପାଇଁ। ଆପଣ କଣ ଖାଇଥିଲେ?
ଆମେ ଖାଇଥିଲୁ ପଖାଳ, ଶାଗ ଭଜା, ବଢ଼ିଚୁରା। ଆଉ ବାଇଗଣ, ବିଲାତି ଚକଟା। ଆଉ ଖୁଆ ଟିକେ ନଗେଇକି ଖାଇଥିଲୁ ଆଉ
ଆଛା ଆଚ୍ଛା ଆପଣଙ୍କୁ କଣ ବାଇଗଣ ଖାଇବା ଭଲ ଲାଗେ?
ଆଜ୍ଞା
ଆଜ୍ଞା।
ମତେବାଇଗଣ ପସନ୍ଦ ବାଇଗଣ ଆଳୁ ବିଲାତି ଟିକେ ପସନ୍ଦ ଦଳିକି ନ ଖାଇଲେ ଭାତଖାଇପାରିବିନି।
ଆପଣ କଣ ଚାଷ କରିବା ଶିଖିଛନ୍ତି?
ଆଜ୍ଞା ଚାଷ ଏବେ ହେଇଚି ପୋଟଳ ହେଇଥିଲା ବାହାରଥିଲା ଏବେ ତିରିଶ କିଲି ଭଳିଆ। ଆଉ ହୁଁ ଆଜି ବାହାର ଥିଲା ତିରିଶି କିଲେ ଏବେ ରେଗୁଲାର ବାହାର ସେ ଦିନୁ ହେଇଗଲା ଟାଇମି ହେଇଗଲା ବାହାରିବ ଆଉ କାକୁଡି ଲଗା ହେଇଛି କାକୁଡି ବାହାରନି ସେ ବସ୍‌ ବର୍ଷା ତ ହେଲାଣି କିଁ କାକୁଡି ବା ଆଉ ଜହ୍ନି ଲଗା ହେଇଛି ଜହ୍ନି ବାହାରିବ ଯାହା ଆଉ ଜହ୍ନି ଆଜି ପନ୍ଦର କିଲି ବିକ୍ରି ହେଇଥିଲା। ଏବେ ପଇଁତିରିଶ ଟଙ୍କା ନେଖା କିଲ ଅଛି।
ଯା ହଉ ଗୋଟେ ସୁନ୍ଦର ବେପାର ଆପଣ ବାଣିଜ୍ୟକୁ ଆପଣେଇଛନ୍ତି। ସେଥିପାଇଁ ବହୁତ୍ ଭଲ।
ଆଜ୍ଞା ଆଉ ଧାନ ତ ତଳିରୁ ହି ବୁ -ବୁଣା ହେଇ କି ଯୋଉ ତଳି ହେଲେ ରୁଆ ହବ ଆଉ ବା କୁ ଦଶ ପନ୍ଦର ଦିନ ପରେ ରୁଆ ହବ ଆଉ।
ଆଉ କଣ ଅଛି ଧାନ ପା ଧାନ ଫାନ କି ଆମର କଣ କାମ
ମା ଆପଣ ଏବେ କୋଉଠି ଅଛନ୍ତି? ଆଜ୍ଞା, ଆପଣ ଏବେ କୋଉଠି ଅଛନ୍ତି? ଆଜ୍ଞା, ଘର ଘର ବୁଲିଆକୁ ଯାଇଛନି?
ଆଜ୍ଞା।
ଏଇ ଯୋଉ ଆପଣଙ୍କ ସାଙ୍ଗ ଯୋଉ ପ୍ରସାଦ ବାବୁ ଘ ପୂର୍ଣ୍ଣିମା ଘରେ ଖାଆନ୍ତି
ହଁ ଡକ୍ଟର ଅଛନ୍ତି ମଣିପାଲ୍ ହସ୍ପିଟାଲ୍।
ଆଜ୍ଞା ଡକ୍ଟର ଅଛନ୍ତି ଇଏ ଯୋଉ ଆମ ସୁନୀଲ୍ ଦା ସୁନୀଲ୍ ଡକ୍ଟର ଯୋଉ ଅଛନ୍ତି ସୁନୀଲ ଦାସ୍ ନା କଣ?
ହଁ ଡକ୍ଟର ସୁନୀଲ ଦାସ୍ ସୁନୀଲ୍ ଦାସ୍ କଣ ଆଉ ମୁଁ
ହୁଁ ଆଜ୍ଞା ସୁନୀଲ୍ ଦାସ୍ ଅଛନ୍ତି ସେ ତାଙ୍କ ସହିତ କଁ ଫଟ ଉଠେଇ ଛାଡିଥିଲେ ସେ ତାଙ୍କ ସହିତ କଁ କାମ କରୁଛନ୍ତି ନା କଣ?
ହଁ ସୁନଲ୍ ଦାସ୍ ଆପଣ ହଁ ନାଁ ଟା ଠିକ୍ ସେ କହିବେ ନା ଆଉ।
ଆଜ୍ଞା ସେ ଯୋଉ ଝିଅକୁ ଭଲ ପାଉଥିଲେ ସେ ଯୋଉ ଝିଅକୁ ଭଲ ପାଉଥିଲେ ବାହା ହେଲେ ନା ନାଇଁ?
ନା ନା ସିଏ ବାହା ହେଇନାହାନ୍ତି ଭଲ ପାଇଛନ୍ତି କିନ୍ତୁ ବାହା ହେଇନାହାନ୍ତି।
ଓହୋ ମୁଁ କହୁଥିଲି କଁ ବାହାଘର ହେଇଯାଇଚି
ଆଉ?
ଯାହା ଆଉ ଆପଣ ସାଙ୍ଗ ଯିଏ ଅନିତା ବୋଲି ସେଯୋଉ କଣ ପୁଅଟା ଭଲ ପାଉଥିଲେ କଣ ହେଲା ତାଙ୍କ କେସ୍?
ସେ ଓ ତମ ବାପା ଡିଏସ୍ପି ଅଛନ୍ତି।
ଆଜ୍ଞ ଆଜ୍ଞା ଏସ୍କିମୋଟୋଲ ପିକୁଲ୍ ଷ୍ଟାର ବାଲା ଯୋଉ।
ଉପୁ ଷ୍ଟାଫେ ଆଇ ଆଇ ସି ନା।
ଆଜ୍ଞା ସେ ଆଇ ଆଇ ସି ଥିଲେନା କ
ହଁ ଆଇ ଆଇ ସି ଆମର ଯାଜପୁରରେ ଅଛନ୍ତି।
ଆଜ୍ଞା ଆ ସିଏ କଁ କୁଁ ଚାକିରି ଫାକିରି କଲେଣିନା ନାଇଁ?
ନା ସିଏ ଚାକିରି କିଛି କରିବନି ସେ ତାଡ଼ି ଫାଡ଼ି ବେପାର କରିବ ବ୍ୟବସ୍ଥା କରୁଚି।
ଆଜ୍ଞା।
ଆଉ ଏଇ ଯୋଉ ଚିନ୍ମୟୀ ଆମର ଯୋଉ ଅଛନ୍ତି ଗନ୍ଧରବାବୁଙ୍କ ସାନ ଗୋଟାଏତ ପୁଅ ଆଉ ସାନ କଣ? ଏଇ ଗୋଟାକି ଆଉ ସେ ପାଣି କୋଇଲି କୋର୍ଟରେ ରହିଲା ଜଜ୍‌ ଆଜି।
ନାଁ ମ।
ହଁ ପାଣି କୋଇଲି କୋଉଠୁ ଜଜ୍‌ କହୁଚି ଏ ଓକିଲ ହେଲା।
ଓ ଏ ପାଠ ପଢ଼ୁଥିଲେ ନାଇଁ?
ହଁ ସିଏ ଭୁବନେଶ୍ଵରରେ ପଢ଼ିଥିଲା ଲ ୟୁନିଭରସିଟି ଆଉା।
ଆଜ୍ଞା।
ଆଉ ଆ ହଁ ବହୁତ୍ କଷ୍ଟ ରାତି ଚାରିଟାରେ ଉଠି ପାଠ ପଢ଼ୁଥିଲା ରାତି ସାରା ବୁଲୁଥିଲା। ଆଉ ସେଇ ଚାକିରି କରିବା ଆଉ ନିଶ୍ଚୟ ଆଉ।
ହୁଁ ଆମେତ ଏଇ ସିକୁରୁଟି ଡିୟୁଟି କରୁଚୁ ବର୍ଷଣରେ ଯୋଉ ବର୍ଷ ଛତିଆରେ
ଛତିଆରେ ସିକୁରିଟି ଅଛନ୍ତି?
ସେ ନାଇଁ ନାଇଁ ଏଇ ଯୋଉ ସକୁରି ଯୋଉରା ଆମର ପାଣି ଯୋଉ ସପ୍ଲାଏ ପାଣି ପାଣି ହୁଁ। ସେଥିରେ ନାଇଁ ନାଇଁ ପାଣି ସପ୍ଲାଏ ଯୋଉ ହଉନି
ମେଘା
ହୁଁ ମେଘାରେ ଅଛୁ ଆଉ ଆମର ଛତିଆରେ ଦି ଜଣ ସିକୁରୁଟି ଆବଶ୍ୟକ ହେଲାତ ଆମେ ମୁ ଅଛି ଆଉ ରାତିରେ ବନ୍ଦ ରହୁଚି ଦିନେରେତ ପାଣି ଦିଆହବ ଆଠ ଘଣ୍ଟା ଡିଉଟି। ଆଉ ସିଏ ଜଣେ ଆସୁନି ମୁଁ ଏଇନା ତାଙ୍କର ଡିୟୁଟି କରୁଚି ମା ହେଇଯାଉ ଆଉ ଦରମା ବାର ହଜାରେ ଆଉ ଓଭୋର ଡିଉଟି କରି ଏତି ଏତିକି ଟଙ୍କା ହଉଚି ଆଉ।
ବହୁତ୍ ଭଲ ଆଉ ସେ ଯେଉଁ ଆମ ଗାଁରେ ସେଯୋଉ ଅଛନ୍ତି ଆମ ଗ୍ରାମର ଧୁରନ୍ଧରର ପୁତ୍ର ମଣନ୍ତ
ହଁ ମଣି ବେହରା।
ହଁ ମଣି ବେହେରା।
ଆଜ୍ଞା।
ସେ ଏବେ କଣ କରୁଚନ୍ତି ଗାଁରେ?
ସି କାମ କରୁନାହାନ୍ତି ଗୋଟେ ପଲସର୍ ଗାଡ଼ି ଟୁ ଟ୍ୱଣ୍ଟି ପଲସର୍ ଦିଇଶହ କୋଡ଼ିଏ ବର୍ଷ ହେଲା ସେ ସେଥିରେ ତେଲ ପକେଇ ଦଉଚନ୍ତି ଏଇ ଚାରିଆରେ ଖାଲି ବୁଲୁଚନ୍ତି କିଛି କାମ ଫାମ କରୁନାହାନ୍ତି।
ଏଇଟା କଣ ଠିକ୍ କଥା କୌଣସିତ କାମ କରିବାର ନିହାତି କାମ ନକଲେ କି ତ ନିଜକୁ ତ ସଜାଗ କରିବା ପାଇଁ ପଡ଼ିବ ସେ
କହିଲା ଆଡୁ ଫଡୁ ବୁଝୁଛନ୍ତି।
ଆ ସେ ଏବେ ବିବାହିତ ହେଇଥିଲେ ବା?
ଆଜ୍ଞା ହଁ ବିବାହିତ ଦି ଦେଢ ବର୍ଷ ହେଇଗଲାଣି। ଝିଅ ତାଙ୍କର ଗୋଟେ ଛଅ ମାସରେ ହେଲାଣି।
ଆଛା ତାଙ୍କର ଏବେ ଦୁର୍ଘଟଣା ଘଟଥିଲା?
ଯୋଉ ହାତ ବା ଭାଙ୍ଗିଗଲା ତା ଭିତରେ ରଡ ପସଛି।
ରଡ ପସଛି କିନ୍ତୁ ତାର କ୍ରିକେଟ ଖେଳୁଥିଲେ ମୁଁ ତ ଦେଖଥିଲି ବାସୁଦପୁର ଗ୍ରାମରେ।
ହଁ ସିଏ କୁହନ୍ତୁ ତାଙ୍କ ତାଙ୍କର ତ କୋଉ କୌଣସି କଥାକୁ ତାଙ୍କର ୟାର କରୁନାହାନ୍ତି ଆଉ କଣ କରିବି ଆଉ ଆମେ କଣ ନିଜେ
ସେ କାହାର କୌଣସି କଥା ଶୁଣନ୍ତି ନାହିଁ।
ଆଜ୍ଞା ହଉ
ପରିବାର ପାଇଁ ସେ ବହୁତ ମୂଲ୍ୟବାନ ଆମେ। ଗୋଟେ ପୁତ୍ର, ଆଉ ତ ତାଙ୍କୁ ନିହାତି କିଛି ନା କିଛି କରିବା ପାଇଁ ପଡ଼ିବ ସଜାଗ ହେ ବଡ଼ିବ କିନ୍ତୁ କିଛି ବୁଝୁନାହାନ୍ତି ଆଉ।
ଆଜ୍ଞା।
ଆଉ ମୁଁ କଣ କହୁଥିଲି ସେ ଅକ୍ଷୟଙ୍କର ଯେଉଁ ଅଛି ପୁତ୍ର ଆଉ ଅନିତ୍ୟ
ଆଜ୍ଞା।
ଓକି
ଆଜ୍ଞା।
ଆ ମୁଁ ଆସିଲା ବେଳେ ତ ଦେଖିଲି ଗାମଛା ପିନ୍ଧିକି ବସୁଥିଲେ।
ଆଜ୍ଞା।
ହୁଁ ସେ ଆଉ ଟିକେ ପୂର୍ବରୁ କଲ୍ କରିଥିଲେ କହିଲେ ତାଙ୍କର ଗ୍ରୋସର ଦୋକାନ ଟା ଅଛି। ଆଉ ସିଏ ମଝିରେ ମଝିରେ ବଉଛନ୍ତି ତାଙ୍କ ଭାଇ ବି ବସୁଛନ୍ତି ବେପାର ପାଞ୍ଚ ହଜାର ପାଞ୍ଚ ପାଞ୍ଚ ଦଶ ହଜାର ଭିତରେ ବେପାର ହଉଛି। ଆଉ ବା ହୁଁ ବାକି ଆଜ୍ଞା। ଦଶ ହଜାର ଖଣ୍ଡେ ବେପାର ହଉଛି ବାକି ହେଲେ ଟଙ୍କା ତିନିଶହ ଚାରିଶହ କି ପା ଥିବ ଆଉ ସେଇଥିରେ ସେ ଘର ସେମିତି ଚଳୁଉଛନ୍ତି ସେଇ କଥା ଆଉ ତାଙ୍କ ବଡ ବାପା ତ ଅଛନ୍ତି ଆଇ ଅଛି ତାଙ୍କର ଆଉ ଟେନସନ କିଛି ନାହିଁ।
ବାପା ଅଛନ୍ତି ଭାଇ ଅଛି ଆମର ସବୁ
ହୁଁ ସେଇ ସେଇଆ ଇଏ କିଛି କରୁନାହାନ୍ତି। ଆଉ ବାହାଘର ପ୍ରସ୍ତାବ ପଡିଥିଲା ଆମ ସେକରେ ଜଣେ ଆଉ ସିଏ କଣ ରାଜି ହଉନି ମନା କରୁଛନ୍ତି ଆଉ
ବିବାହ ପାଇଁ ଇଛୁକ ନାହାନ୍ତି ବୋଧ ସେଥିପାଇଁ ରାଜି ହଉନାହାନ୍ତି ଆଉ।
ହୁଁ ହୁଁ। ଏଇ ଯୋଉ ଏଇ ମର୍ଡର କେସ୍ ହେଇନଥିଲା ଯୋଉ ପାହାଡରୁ ପେଲି ଦେଇଥିଲେ। ଏଥିଯୋଉ ନ୍ଯୁଜ ସେଇ ସେଇଥିପାଇଁକା ଡରି ଯାଉଛନ୍ତି ଟିକେ ଆଉ କହୁଛନ୍ତି ଝିଅଙ୍କ ଉପରେ ବିଶ୍ୱାସ ବିଶ୍ଵାସ ଝିଅଙ୍କ ଉପରେ ବିଶ୍ୱାସ କରି ପାରୁନାହାନ୍ତି।
ଆଜ୍ଞା ସତର କୋଟିରେ ପ୍ୟାଲେସ ଯୋଉ ବୁକରି ବୁକିଂ ହେଇଥିଲା ତାକୁ ପେଲିଦେଲେ ଆଜ୍ଞା ଠିକ୍ କଥା ଠିକ କଥା। ଏଇଟା ଭୁଲ କ
ଆଜ୍ଞା ହଁ ଆପଣ ସାଙ୍ଗରେ ଯଥାଆବୁଙ୍କ ପୁଅ ଯୋଉ ବୁଲନ୍ତିନି। ହୁଁ ସେତ
କୁଆପାଳ କୁଆପାଳ ବ୍ଲକରେ
ତହସିଲଦାର ଅଛନ୍ତି।
ତହସିଲଦାର କୁଆପାଳ ଅଫିସରେ ଅଛନ୍ତି ତହସିଲ ଅଛନ୍ତି।
ଆଉ ସିଏ ଏବେ କଣ କହୁଛନ୍ତି ଯୋଉ ସଞ୍ଜୟ ସଞ୍ଜୟ କଣ କହୁଛନ୍ତି।
ହଁ ସଞ୍ଜ ସଞ୍ଜୟ ଅଛନ୍ତି, କୁଆଁପାଳରେ ଆଉ ତାଙ୍କ ବୋଉ ଅଛନ୍ତି ଅଙ୍ଗନବାଡ଼ି ରେ
ଆଜ୍ଞା ଏଁ ଘରେ ସବୁ ତାହେଲେ ଗର୍ମେଣ୍ଟ ଚାକିରି କରିଛନ୍ତି ଆଉ
ଆଁ ତାଙ୍କ ଯୋଉ ଭାତ୍ରା ଅଛନ୍ତି ବଡ଼ ଭାତ୍ରା ଏଁ ସିଏ ଚଣ୍ଡିଖୋଲ କୋର୍ଟରେ ଅଛନ୍ତି।
ପୁରା ସବୁ ଗର୍ମେଣ୍ଟ ଚାକିରୀ ନାଇଁ
ସବୁ ଗର୍ମେଣ୍ଟେ।
ଆଜ୍ଞା ଭଲ ସେମିତି ଦୁଃଖ ସୁଖ ସଂସାର ଚାଲିଚି। ଆଉ ଆଗକୁ ଆପଣ ବର୍ତ୍ତମାନ ଏଇନା ହୁଁ ବର୍ଷା ପାଗ ଆ ଆପଣ କିଛି ଖାଇଛନ୍ତି ନା ଖାଇନାହାନ୍ତି ଗରମ ଗରମ ଜିନିଷ
ମୁଁ ନା ଗୁପଚୁପ ଖାଇଲି, ଖାଇକି ଆସିଲି ତାପରେ ଝାଡ଼ା ଗଲି। ଝାଡା ଯାଇକି ଆଇଲି ପୁଣି ମି ମିଶ୍ଚର ଚା ପିିଇଦେଲି।
ଆଜ୍ଞା ଟିକେ ଦେଖିକି ଚଳିବେ ଏ ପେଟ ଫେଟ ଖରାପ ହଉଛି ପେଟ କଣ ହଉଛି।
ଆଜ୍ଞା ବା ସେଇ ଯୋଉ ଅ ଋତୁର ପରିବର୍ତ୍ତ ଆସ୍ତ ଆସ୍ତେ ଆସ୍ତେ ଋତୁର ପରିବର୍ତ୍ତନ ହବାର ଲାଗିଛି ନା ସେ
ସମସ୍ତଙ୍କୁ ସମସ୍ତଙ୍କୁ ଥଣ୍ଡା ହଉଛି ଏବେ ଦେଖୁଥିବେ।
ଆଜ୍ଞା ଆଜ୍ଞା ଅଁ ଜାଣିଛି ଆଜ୍ଞା ହଁ ସେଇଟା ତ ହେଉଛି ନିହାତି ବଡ଼ ଜିନିଷ ଆଉ। ସଜାଗ ନହେଲେ ତ ହଇରାଣ ହବା ଆଉ।
ଆଜ୍ଞା।
ଅଁ ଆପଣଙ୍କ କଣ ତେଲ ଫେଲ ବିକ୍ରି କରୁନାହାଁନ୍ତି।
ଉଁ ତେଲ ଆମର ବିକ୍ରି କରୁନାହାନ୍ତି ଆମର ଏଇ ଘର ପାଖରୁ ବନ୍ଦାଳ ଛକ ହଉଛି ଦଶ କିଲୋମିଟର୍। ସେଇ ଜାଗାରେ ତେଲ ଯା ମିଳୁଛି ଆଉ ଟାଙ୍କି ମାନଙ୍କରେ ତ ତେଲ ତ ମିଳୁନି। ଯେତିକି ଖବର ମତେ ଅଛି ପଇସା ଦଉଛନ୍ତି ତାଙ୍କରି ପାଇଁ। ତେଲ ଆଉଛି ସେଇ ତେଲ ନେଇଯାଉଚନି। ଆଉ ଗୋଟା ପାଞ୍ଚଶହ ଟଙ୍କାରେ ବି ଗୋଟା ବୋତଲେ ତେଲ ଦଉନାହାନ୍ତି। ଆଉ କଣ କରିବା।
ଦୁଃଖର ବିଷୟ ଏଇଟା ବହୁତ, ବହୁତ ଦୁଃଖର ବିଷୟ। ତ କଣ କରାଯିବ ଆ ପାଇଁ।
ଆଉ ଆମେ ଟିକେ ଯାଉଛୁ ଟିକେ ଜଳଖିଆ ଟିକେ ଖାଇବୁ ଆପଣ ଯାଆନ୍ତୁ କଣ ଖାଇବେ। ଆପଣ ଟିକେ ରଖନ୍ତୁ ଆଉ ଟିକେ ପରେ ଆସିବା ଫୁଣି କଥା ହବା ଆଉ।
ଜୟ ଜଗନ୍ନାଥ।